ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା ଜୟେ ଜଗନ୍ନାଥ ହୁଁ। କୁହନ୍ତୁ ଏ ଏଠି ବସିଥିଲି ଆଉ ଆପଣ କଣ କରୁଛନ୍ତି?
ଏଇ ଆସି ଛାତ ଉପରେ ବସଚି ଆଉ।
ଉଁହୁଁ ଆପଣଙ୍କ ଆଡେ ବର୍ଷା ହୋଉନି କି?
ବର୍ଷା ଆଉ ନାହିଁ।
ଓହୋ।
ହ
ବାକି ଆମ ଆଡେ ପୁରା ସ୍ନାନ ପୂର୍ଣ୍ଣିମା ଠାରୁ ପୁରା ବର୍ଷା ଟା ପୁରା ଲାଗି ରହିଚି।
ଆମ ଆଡ଼େ ବର୍ଷା ଏବେ ରହିଥିଲା। ଅ ସ୍ ତିଣ୍ଟାରୁ ସାଢ଼େ ଚାର୍ଟା ଯାତେ ହେଲା।
ହୁଁ ହୁଁ।
ଆପଣଙ୍କ ଗାଁରେ ତ ବର୍ଷା ନାହିଁ ନେଟୱାର୍କ ପ୍ରୋବ୍ଲେମ ତ ନୁହେଁ ନା।
ଆପଣଙ୍କ ନେଟୱାର୍କ ପାଉନି ଆପଣଙ୍କ କଥା ଟା କ୍ଲିଅର ହୋଉନେଇଁ।
ହଁ କୁହନ୍ତୁ ଏବେ ସୁବିଲା?
ହଁ ଏବେ ସୁବିଲା।
କଣ ଖାଇଛନ୍ତି?
ଏଇଠି ଟିକେ ଗୁପଚୁପ ଖାଇଥିଲି ଆଉ।
ହଁ ଟିକେ ସନ୍ଧ୍ୟାବେଳେ ମା ଆଣିଥିଲେ ବାହାରକୁ ଯାଇଥିଲେ ଆଣିଥିଲେ। ଗୁପଚୁପ୍ ଟିକେ ଖାଇଦେଲି ଆଉ।
ହଁ
ଆଉ ଆପଣ କଣ ଖାଇଥିଲେ?
ପାସ୍ତା ଏଇନେ ତିଆରି କରିବୁ କଣଟା ପାସ୍ତା ତିଆରି କରିବୁ ଆଉ।
ଆଜ୍ଞା ଆଉ ଖରା ବେଳେ ଆଜି କଣ ଖାଇଥିଲେ ଲଞ୍ଚ କରିଥିଲେ କଣ?
ଖରାବେଳେ ଡାଲି, ପୋଟଳ ଭଜା ଆଉ ଅଣ୍ଡା ଆମଲେଟ୍
ହୁଁ।
ଆପଣ କଣ ଖାଇଛନ୍ତି?
ଆଜି ଆମର ମଟନ ହେଇଥିଲା।
ମଟନ୍! ମଟନ ଆପଣ ବନେଇ ଜାଣିଛନ୍ତି?
ହଁ ହଁ।
ଆଉ ଚିକେନ, ମାଛ, ଚିଙ୍ଗୁଡି
ହୁଁ।
ବନେଇ ଜାଣିଛନ୍ତି ଆପଣ?
ସବୁ ଜାଣିଛି।
ଆଉ ଚିଙ୍ଗୁଡିର କୋଉ ରେସିପିଟା ଆପଣଙ୍କୁ ଭଲ ଲାଗେ ତରକାରୀ ନା ପୋଡା ହେଇକି ରସୁଣରେ ଯୋଉ ବଟା ହେଇଥାଏ?
ଚିଙ୍ଗୁଡି ଅ ସେଟା ଆକଚୁଆଲି ମୁଁ କେବେ ଖାଇନି ଯୋଉ ପତ୍ରରେ ପୋଡିବାଟା କିନ୍ତୁ ମା ଛ ପତ୍ର ପୋଡା ଖାଇଛି କିନ୍ତୁ ଚିଙ୍ଗୁଡି ପତ୍ର ପୋଡା କେବେ ଖାଇନାହିଁ।
ଆଜ୍ଞ ଆପଣ କହିଲେ ଚିଙ୍ଗ ଆପଣ ତାହେଲେ ଚିଙ୍ଗୁଡି ଚୁନାର ପତ୍ରପୋଡା ଖାଇଛନ୍ତି।
ଉଁ ହୁଁ ନାଇଁ ମୁଁ ଖାଏନି ମାଛର କିନ୍ତୁ ଖାଇଛି ବାକି ଚିଙ୍ଗୁଡିର ଖାଇନି।
ଆଜ୍ଞା।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଘରେ ଭଲ ଆସୁଛନ୍ତି ବି ଭଲ ଅଛି।
ହୁଁ।
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ଟି ଭଲ ଅଛନ୍ତି?
ହଁ ହଁ ଆପ୍ ଆମ ଘରେ ସମସ୍ତେ ଭଲ ଅଛନ୍ତି ବାକି ବର୍ଷା ତ ହଉଛି ଘରେ ସମସ୍ତେ ବସ୍ କଥା ଆଉ।
ଆଜ୍ଞା ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି?
କଣ କହୁଛନ୍ତି ଶୁ ଆପଣଙ୍କ ନେଟ୍ ଟା ସ୍ଲୋ ହଉଛି ମାନେ କଥାଟା କ୍ଲିଅର ଆଶୁନାହିଁ।
କିଏ କିଏ ଅଛନ୍ତି?
ବାପା ମା ଉଁ ଭାଇ ଆଉ ମୁଁ ଆଉ। ହୁଁ। ଆଉ ପୁରୀ ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ଆସୁଛନ୍ତି କି ନାହିଁ।
ଆଜ୍ଞା ପୁରୀ ରଥଯାତ୍ରାକୁ ବାହୁଡାର ଯିବା ପ୍ଲାନିଂ ଅଛି। ତା ସାଙ୍ଗୁକୁ ସୁନା ବେଶ ଦେଖିବାର ବି ଅଛି। କାରଣ ଆର ବର୍ଷ ଥରେ ଯାଇଥିଲି ରଥଯାତ୍ରା ଦେଖିବାର ସୁଯୋଗ ନଥିଲା ଏ ବର୍ଷ ଯିବୁ ରଥଯାତ୍ରା ଦେଖି ବାହୁଡା ଦେଖିକି ରଥ ଟାଣି ସୁନାବେଶ ଦେଖିବୁ ଆଉ।
ଆଜ୍ଞା। ହୁଁ। ଆଉ ରାତିରେ ଆଜି କଣ ଖାଇବା?
ରାତିରେ ଆଜି ରୁଟି କି ଚିକେନ ଭାବୁଚି କରିବି।
ହୁଁ ହୁଁ ଏଇ ବର୍ଷା ପାଗକୁ ଟିକେ ତ ଚଟମଟା ଖାଇବା ପାଇଁ ଟିକେ ସ୍ପାଇସି ଦିନିଷ ଖାଇବା ପାଇଁ ଇଚ୍ଛା ହିଁ ହବ ହ। ତ ତୁମ ଆଡେ ତ ବରା ଫେମସ ନା।
ଆଜ୍ଞା ଆମର ବରା ଫେମସ ନିଜେ ବି ବରା କରିହବ। କାରଣ ଆମେ କରରୁ ଆଣି ଚୁଆରି ବିରି ଭାଜି ସେଇଠି ରଗଡିକି କଞ୍ଚା ଆଉ ଭଜା ଏ ହେଯେଇ ଦେଲେ ଆମର ଯୋଉଠି ରହୁଛୁ ସେଠି ଗ୍ରାଇଣ୍ଡିଙ୍ଗ ଗୋଟେ ଅଛି ଦୋକାନ୍ ସେ ଗ୍ରାଇଡିଙ୍ଗ ଦୋକାନରେ କରିଦିଲେ ସିଏ ଦେଇ ଦିଅନ୍ତି ଗ୍ରାଇଣ୍ଡିଙ୍ଗ କରିକି ଆମେ ନିଜେ ବରା ଛାଣିଦଉ।
ଓହୋ ବଢ଼ିଆଉ। ଆଉ ଯୋଉ ସେ ଭଜା ବିରିରେ କଣ ହୁଏ ତମର ଡାଲି ହୁଏ ନା ସେଟା ବରା ହଏ?
ଆଜ୍ଞା।
ମୁଁ କଲି ଯୋଉ ଭଜା ବିରି କହିଲେ କି ଛଡା ହେଇକି ଆସଛି ତ ସେ ଭିତରେ କଣ ହୁଏ ବିରି ଯଏ ହଁ-ହଁ ଡାଲି ହୁଏ ମୁଁ କେବେ ନା ମୁଁ କେବେ ଖାଇନି ତ କିନ୍ତୁ କୁହନ୍ତି କି ଭଲ ଲାଗେ ବୋଲି। କିନ୍ତୁ ମୁଁ କେବେ ଖାଇନି ମୁଗ ଆମର ସ୍ପେଶାଲି ମୁଗ ଆଉ କୋଳଥ ହର ଡାଲି ଏଗୁଡା ସବୁ ଖାଇଚୁ ମାନେ ଖାଇଛି।
କାଲ୍ କଲିଆମ୍ କାଲି ଆଜ୍ଞା ଆମେ ଖାଇଥିଲୁ କୋଳଥ ଡାଲି ତରକାରୀ ଯୋଉ ଆମର ହୋଇଛି ଶେ କୋଳଥ ଡାଲି ଖାଇ ଥିଲୁ କାଲି ଆମେ କୋଲୋଡ କୋଲଥ ଡାଲ୍ ଟା-ଟା ଗୋଟିଏ ଥଣ୍ଡା ବେ ବଷା ଚିଜିନ୍ ନା ସେଥିପାଇଁ ଟିକେ ଭିଜି ଗଲେ କେତେବେଳେ କଣ କୋଳଥ ଡାଲି କରିଦେଲେ ଖାଇଲେ ଥଣ୍ଡା ଆମର ଛାଡିଯାଏ ଆଉ ଆପଣ କେବେ ବିରି ଡାଲି ଖାଇ ନାହାନ୍ତି?
ନାଇଁ-ନାଇଁ ବିରି ଡାଲି ଖାନି କିନ୍ତୁ ଯୋଉ ଅ ଯୋଉ ଚୁ-ଚୁରା ଡାଲି ଜେମ୍ତି ହୁଏ ର ଡାଲି
ଆଗ୍ ଆଜ୍ଞ-ଆଜ୍ଞା।
ଚୁରା ଡାଲି ବି ଖାଆନ୍ତିନି କି ସେଟା ଯୋଉ ଚୁନା ପୁରା-ପୁରା ମାଙ୍କନ ବାଗରେ ପୁରା ଯେମିତି ଚାଉଳ ଚୁନା ଟାଇପ୍ ର ହୁଏ ବିରି ପଡିଥାଏ ସେ ଡାଲି ବାକି ଖାଇଛି ହଁ। କିନ୍ତୁ ଓ ଏଇ ଯୋଉ ବିରି ବାଲା ଯୋଉ ଡାଲି ନାହିଁ କି ସେଟା ମୁଁ ଖାଇନି କେବେ।
ହୁଁ। କି ଉଁ ତୁମେ ସେପଟେ ଗଣ ଯୋଉ ଦେଶୀ ବାଲା ବିରି ହୁଏ ମାନେ ଅମଳ ହୁଏ ମାନେ ଯୋଉ ହାଇବ୍ରିଡ ୱେ ଟାପ୍ର ବିଡି
ନା ଦେଶୀନା ନିଜ ବିଲୁରୁ ନିଜେ ପାଡିକି ନିଜେ ପାଡୁ
ନା-ନାଇ ସେ ନିଜ ବିଲ ବିଲର ବି ବିଲ ଅଛି କି ଯୋଉ ମଞ୍ଜି ରେ ମଞ୍ଜି ନାହିଁ କି ହାଇବିଡି ବି-ବିଡି ବିରି ଟା ସେଟା ବଡ-ବଡ ଥାଏ ଆଉ ଦେ ଶେ ବିରି ଟା ପୁରା ଛୋଟ ଛୋଟ ଥାଏ ଆଉ ଟିକେ ମାଟିଆ ଟାଇପ୍ ର ଥାଏ।
ସେଥିପାଇଁ ଆମେ ଦେଶୀ ବିରି କରୁ ତାପରେ ଆଉ ଲୋ କ ବି ଏତେ ବାରୁ ନାହାଁନ୍ତି କାରଣ ଯାହାର ଅଧିକ ବିଲ ସେ ନିଜେ ପେଷେଇ ଦିଅନ୍ତି ଅଧିକ ଯହାର ବିରି ଆଉ ବାଡେଇଲା ଏଳକୁ ଟାଇମ୍ ହବନି। ସେଥିପାଇଁ ପିସେଇ ଦିଅନ୍ତି କିମ୍ବା ଯେମ୍ତି ଆମର ଆଗେ କାଳେ ଥିଲା ଧାନ କୁ ବଳଦ ଦ୍ଵାରା ବୁଲେଇକି ନା ଆମର ଯୋଉ ଅଛି କଚଡ ରୁ ଆଜ୍ଞା ବେଙ୍ଗଳା ସେମ୍ତି ନ ହେଲେ ଟା ପର ବୁଲେଇ ଦିଅନ୍ତି କିମ୍ବା କାରଣ ବିରିରେ ବେଙ୍ଗଳା ଘୁରେଇଲା ଅଳକା ମାନେ ଖାଇଯାଆନ୍ତି ସେଥିପାଇଁ ଏବେ ଲୋକ ଟାକ୍ଟରରେ ବୁଲେଇ ଦିଅନ୍ତି କିମ୍ବା ପେସେଇ ଦିଅନ୍ତି ଯେମ୍ତି ଆମର ଧାନ ପେସା ହୁଏ।
ହଁ-ହଁ-ହଁ।
ସେମ୍ତି ବୁଲେଇ ଦିଛନ୍ତି ଆଉ।
ହୁଁ।
ଆମ ଆଡେ ବି ଏଇନା ଚାଷ ବିରି ସିଜିନ୍ ତ ଏବେ ଗଲା ବିରି କୋଳୋଥ ହଡ, ମୁଗ, ଚଣା ଆଉ ବ ଆମର ଆଉ ଗୋଟେ ଅଛି ସେଟା ପୁରା ପୁରୁଣା କାଳୁରୁ ଏଇ ବର୍ଷ ଆମ ଗାଁ ଲୋକୋ ଚାଷ କରିଥିଲେ ସେଟା ଗୋଟେ ଅଲଗାର ଜାତୀୟ ବିରି ଜାତୀୟ ଯେମିତି ଡାଲି ଆମର ସେମିତି ଗୋଟେ ଡାଲି ଜାତୀୟ ସାମଗ୍ରୀ ଲଗେଇଥିଲେ ବିଲେରେ ଉ ସେଟା ଆଏ ପୁରୁଣାକାଳର ଡାଲି ସେଟା ମୁଁ ଜାଣିନି କଣ। ଜାଣିଚି କିନ୍ତୁ ମନେ ନାହିଁ ସେ ଡାଲିଟା ନାଁ କଣ ଆଉ ଯେମିତି ଆମର ବିରି ଡାଲି ଗୋଟେ ନାଁ ସେ ଡାଲିର ନାଁ କଣ ଜାଣିନି। ଆପଣଙ୍କ ଆଡେ ଏଇନା କଣ ଚାଷ ହୋଉଚି ଯେମତି ଧାନ ଚାଷ ଯେମିତି ପନିପରିବା ଚାଷ ସେମିତି ଆପଣଙ୍କ ଆଡ଼େ
ଆମ ଆଡେ ତ ଏଖାଁ ବର୍ତ୍ତମାନ ପାଇଁ ଧାନ ହେ ମାନେ ଯୋଉ ଅଁ ତଳି ବିଲରେ ପଡିବ ଆଉ ଧାଁ ଯୋଉ ଧାନ ହେଇକି ଯୋଉ ଚାଷ ହବା କଥା ବର୍ଷା ଦିନ ତ ଧାନ ହିଁ ଚାଷ ହୁଏ ଆଉ।
ଆଜ୍ଞା ଆଜ୍ଞା ଆଉ ବର୍ଷ ର୍ଷା ସିଯିନରେ ଆଡେ ହୁଏ ପନିପରିବା ଚାଷ ହୁଏ। କଣ ପନିପରିବା ଚାଷ ଆପଣଙ୍କ ଆଡ଼େ ହୁଏ?
ଉଁ ପନିପରିବା ଆଁ ମ୍ୟାକ୍ସିମମ ଆମର ପନିପରିବା ଟା ଆକ୍ଚୋଲି କେତେବୋଳେ ହୁଏ କହିଲ ମାନେ ଧାନ ଟା କଟା ସାରିଲା ପରେ ଆମର ପନିପରିବାଟା ହୋଏ ଟମାଟର ତାପରେ ଭେଣ୍ଡି ତାପରେ କଲରା କୋବି ଏଗୁଡା ସ ସବୁ ହୋଏ ବାକି ଯୋଉ ବିକିବା ପାଇଁ ଆଉ ଖରା ଏଇ ବର୍ଷା ଦିନେ ସ୍ପେସିଆଲି କଣ ହୁଏ କି ଆମ ଘର ପାଖାପାଖି ସମସ୍ତେ ଚାଷ କରନ୍ତି ଧାନ ଚାଷ ଆଉ ବାଡିରେ ଯିଏ ଯାହାର ଯେମିତି ଛଚିନ୍ଦ୍ରା ଜହ୍ନି କାକୁଡି ଏଇ ସବୁ ଜିନ୍
ସିଜିନ ରେ ବର୍ଷା ସିଜିନ ରେ ଜହିଁ ଛଚିନ୍ଦ୍ରା ଆଉ କଲରା ଜହିଁ ଏରା ପାୟୋରୋଟି ଭବେ ହୁଏ ଆଉ
ହଁ ତ ଏଟା ସମସ୍ତ ମାନେ ସମସ୍ତଙ୍କ ବାଡିରେ ସେଟା କମନ ଥାଏ ଏ ଏ ଦିନ୍ସଟା ହବା ପାଇଁ ହୁଁ
ତାପରେ ବର୍ଷା ସିଜିନରେ ଆମର ପୋଇ ହୁଏ ଆଉ ବୋଇତାଳୁ ବୋଇତାଳୁ ତ ହୁଏନି ହିଁ ବୋଇତାଳୁ ଡଙ୍କ ଖାଇବାକୁ ପସନ୍ଦ କରନ୍ତି କିଏ ବୋଇତାଳୁରେ ବେସର ଆଳୁ ଡଙ୍କ ଭଲ ଲାଗେ ତାପରେ ଆମର ପୋଇରେ ଚୁନା ଚିଙ୍ଗୁଡିକି ପୋଇ ସାଙ୍ଗେ ତରକାରୀ କଲେ ଭଲ ଲାଗେ ଯୋଉ ଆମର ବେସର ରେ
ହଁ ହଁ ହଁ
ଆପଣ କେବେ ଖାଇଛନ୍ତି ଚୁନା ଚିଙ୍ଗୁଡି ଆଉ ଆମର ପୋଇ ଡଙ୍କ?
ହଁ ହଁ ହଁ ସେଇଟା ତ ମାକ୍ସିଅମ୍ ଏଇ ବର୍ଷା ଦିନେ ବେଶୀ ଚିଙ୍ଗୁଡି ମ ଲେ ଆଉ ପୋଇ ବି ହୋଇଥାଏ ତ ଏଇଗୁଟା ବେଶୀ ହିଁ ଖ ଏଇ ବର୍ଷା ଦିନେ ହିଁ ଛ ଡା ବେଶି ହୁଏ।
ଆପଣଙ୍କ ଆଡେ ଶୀ ଶୀତ ଦିନେ ଆପଣଙ୍କ ଆଡେ କେବେ ଶୀତ ଦିନେ ଆପଣଙ୍କ ଆଡ଼େ କେବେ ଯେମିତି ଛାତ କିମ୍ବା ଚାଳ ଘରେ ବାଡ ପକେଇକି ଯୋଉ ସୀମ ଆପଣ ଜାଣିଛନ୍ତି?
ହଁ ଶିମ୍ବ ଶିମ୍ବ ହଁ ହଁ ବାସ୍ ବାସ୍।
ତେବେଳେ ନିଆଁ ପହିଁହେଲା ବୋଳେ ଗାଁ ଗାଉଁଲିରେ ଯେଳେ ସିମ୍ବ ପୋଡି ଖାଆନ୍ତି ଶିମ୍ବ ପୋଡିକି ଖାଇଛନ୍ତି କିମ୍ବା ଶିମ୍ବର ରାଇତା ଖାଇଛନ୍ତି।
ହଁ ଶିମ୍ବ ରାଇଟା ଖାଇଛିୁ ବାକି ଶିମ୍ବ ପୋଡିକିରି କେବେ ଆମେ ଖାଇନୁ। ଜାଣିନୁ ତା ଟେଷ୍ଟ କେମିତି ଲାଗେ ଆପଣ ଖାଇଛନ୍ତି?
ଆଜ୍ଞା ଶିମ ରାଇତା ଖାଇଚି ଶିମ୍ବ ପୋଡିକି ନିଜେ ବି ତୋଳିକି ଆଣି ନିଜେ ବି ମୁଁ ଯୋଉ ପାକୁଳିଆ ବେଳେ ପୋଡିକି ଖାଇଲେ ବି ତା ଟେଷ୍ଟ ଅଲଗା ତରକାରୀର ଟେଷ୍ଟଟା ଅଲଗା ଆଉ।
ହୁଁ ହୁଁ ହୁଁ ହୁଁ।
ତରକାରୀ କଲେ ଟିକେ ଅବାଗିଆ ଲାଗେ କିନ୍ତୁ ଶିମ୍ବ ବେସର କଲେ ଟିକେ ଗରମ ଭାତ ଡାଲି ସାଙ୍ଗକୁ ଭଲ ଲାଗେ ଆଉ।
ହଁ ବାକି ଯୋଉ ଚଟକା ବାଲା ଗୋଟେ ଥାଏ କିି ଶିମ୍ବ ର ସାଇଜ ଗୋଟେ ପୁରା ଏମିତି ଗୋଟେ ପୁରା ରାଉଣ୍ଡ ରାଉଣ୍ଡ ଥାଏ ଆଉ ଗୋଟେ ଚାଟକା ସେଟା ଟିକେ ବେଶୀ ଭଲ ଲାଗେ ଚଟକା ବାଲା ଟିକେ ଟେଷ୍ଟ। ଟିକେ ବେଶୀ ଭଲ ଲାଗେ ଏଇଟା ଟିକେ ମାନେ ଚୋବେେଇବା ପାଇଁ ପଡେ ଯୋଉ ଗୋଲ ଗୋଲ ବାଲା ଟା ସେଟା ମଞ୍ଜିଆ ଶିମ୍ବ ଥାଏ ସେଟା
ଆଜ୍ଞା।
ହଉ ଠିକ୍ ଅଛି ଆଜି ତ ସମୟ ହେଇଯାଇଛି ନେକ୍ସ କଲେ କଥା ହବା।